ଆପଣ ଲଗେଇଲେ ବୋଲି ମୁଁ ଲଗେଇଲି।
ଟିକେ ଉଁ କଣ କହିଲ ଉଁ ଜାଲର ଟିକେ ପ୍ରୋବ୍ଲେମ ହଉଛି। ଶୁ ଶୁଭୁ ନାହିଁ।
ଜଗିଥାଅ ମୁଁ ଆସିଲି ମଝି ପାହାଚରେ ବସିଲିଣି ଟିକେ ଘୁଞ୍ଚି ଯାଆତି
ହଁ ମୁଁ ଫୋନ୍ କରିଥିଲି କଣ? ଯୋଉ କଣ କହିଲେ? ମୁ ଶୁଣିଥିଲି ଆପଣଙ୍କ ଭଉଣୀଙ୍କର ଅ
ପା ପାହାଚଟି ଚଢି ହଉନି କଣ କରିବି ଆଣ୍ଠୁ ର ସମସ୍ୟା ହେଲା।
ହଁ, ହଁ ମୁଁ ଶୁଣିଥିଲି କାଲି ଆପଣଙ୍କ ଭଉଣୀ କୁଆଡେ ହ୍ୟାଲୋ, ମୁଁ ଶୁଣିଥିଲି ଆପଣଙ୍କ ଭଉଣୀଙ୍କ ଦେହ କାଲି ଅସୁସ୍ଥ ଥିଲା।
ତୋମ ଭଉଣୀଙ୍କ ଦେହ ତ ପୁରା ଅସୁସ୍ଥି।ଭଉଣୀ ଟି ଏଇନା ଟିକେ ଡାକ୍ତରୀ ପାଠ ପଢୁଛନ୍ତି। କିନ୍ତୁ ନିଜ ଦେହର ଯତ୍ନ ନଉନାହାନ୍ତି। ଖାଲି ସବୁବେଳେ ଫୋନ୍ ଲାଗି ରହୁଚନ୍ତି। ରାତି ରେ ମାନେ ମଧ୍ୟରାତ୍ର ପର୍ଯ୍ୟନ୍ତ ସିଏ ଫୋନ୍ ଟି ଖେଚୁଚନ୍ତି। ନିଜ ବୟସ ରୁ ଅଧିକ ମୋବାଇଲ୍ ଦେଖିବା ଦ୍ଵାରା ଡାକ୍ତରୀ ତାଙ୍କୁ ପା ଟି କଲେ କଲେ ଏ ସବୁ ହେଲ ଲେ ଆପଣ ସବୁବେଳେ ଅସୁସ୍ଥ ଅନୁଭବ କରିବେ। ଆଉ ସିଏ ଶୁଣିଲେ ହ ବ ଆଉ ତାକୁ ଆଉ ଏତେ ତ ଆଉ ଛୋଟ ଛୁଆ ହେଇ ନାହାନ୍ତି ଯେ ତାଙ୍କୁ ବାରମ୍ବାର ବାରମ୍ବାର ଗୋଟେ କଥା କହିବାକୁ ପଡିବ।
ନା ମ ସେତିକି ତ ହିତ ହିତ ଜ୍ଞାନ ଥିବା ଦରକାର ନା ନାଇଁ।
ଦରକାର ଆଉ ଏମିତି ଯେ ବା ପା ମା ହୁଅନ୍ତୁ ଜିଏ ହୁଅନ୍ତୁ ସିଏ କେତେ ଥର କହିବେ ସେ ଅନ୍ୟ ପିଲାଙ୍କୁ
ହୁଁ। ତହ ହବା ଦ୍ଵାରା କଣ ହଉଚି, ନିଜର କ୍ଷତି ହଉ, ଚି ନିଜ ପଢାର କ୍ଷତି ହଉଚି, ନିଜ ସ୍ୱାସ୍ଥ୍ୟର କ୍ଷତି ହଉଚୁ। ଆଉ କଣ କହୁନାହାନ୍ତି? କଣ କହିଲ?
ପାଠପଢା ଲାଗୁଚି ଆଉ ଯଦି ତାହାର ମୂଲ୍ୟ ନବୁ ଯିବ।
ତାଙ୍କ ପଛରେ ତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାହଉଚୁ। ଡାକ୍ତରୀ ଅଳ୍ପ ପଇସାାରେ ତ ହବନି ନା।
ହଁ, ହଁ। ଯାହେଲେ ବି ପଇସା କଣ ଆଉ ହେଇଗଲା କି ଗୋ ପଇସା କଣ ଗୋଡି ମାଟି ହେଇଗଲା କି।
ବୋଇଲେ ହଁ।
ଅଁ, ତାହେଲେ ବି ସବୁ ଯାହା ଯିଏ ବି ପରିଶ୍ରମ କରୁଚନ୍ତି ପରିଶ୍ରମ ର ପଳା ପଇସା କ ରୋଜଗାର କରୁଚନ୍ତି ନା ଆଉ।
ହଁ ବିନା ପଇସାାରେ ତ ଆଜିିକାଲି ଗୋଟେ ଏ ଡିଆସିଲି କିଣି ହଉନି। ଏ ଆଉ
କିଛି ଦିନ ହବ ଆପଣ ଫୋନ୍ ଟି ଭାଙ୍ଗି ଦେଇଥିବେ।ସେ ଛୁଆ ଯିଏ ଫୋନ୍ ଭାଙ୍ଗି ଦେଇଥିଲା। ଆଉ ତାକୁ ପୁଣି ଏଇ ପାଞ୍ଚ ହଜାର ଖର୍ଚ୍ଚ ହେଲା ସଜଡା ହେଲା। ପଇସା ଆସିବ କୋଉଠୁ? ଯଦି ଏମିତି ଯଦି ଭଙ୍ଗାରୁଜା କରିବେ।
ଆ ମେନ ତାଙ୍କର ପଢା ନିତି କମ ରହୁଛି।
ହଁ ପଢ ପାଠ ପଢିବାର ଇଚ୍ଛା ଶକ୍ତି ପୁରା କମ। ସେ ଫେର ଯେମତି କିି ଲୋକ ଦେଖିବା ପାଇଁ ହଉ। କି ସାଙ୍ଗସାଥି କଣ ପଢିଲେ ତାଙ୍କୁ ଦେଖିକି ହଉ। ଜବରଦସ
ତାଙ୍କ ଦ୍ଵାରା କଣ ହଉଚୁ? ଏମିତି ପଢିବା ଦ୍ଵାରା ହଉଚି ତାଙ୍କର ଉଁ ମାନେ କଣ କହିଲ ପଇସା ଠି ଖର୍ଚ୍ଚ ହଉଚି ଯୋଉ ଯୋଉ ବାପା ଟି ରୋଜଗାର କରୁଚି ତାଙ୍କର କିଛି ମୂଲ୍ୟ ରହୁନା
ଦେଖ ସିଏ ଘରେ ଯୋଉ ଅ, ଲଗେଇଚନ୍ତି। ଥଣ୍ଡା ଯନ୍ତ୍ର କାଇଁ ଲଗେଇଚନ୍ତି? ଶାନ୍ତିରେ ବସିବେ ବୋଲି ଏ ସି ଫର୍ଚ ଥଣ୍ଡା ଯନ୍ତ୍ର ଲଗେଇଲେ କେମିତି ନା ବାହାରେ ଗରମରେ ଖଟିକି ତାକୁ ଲଗେଇଚନ୍ତି। ଏ ତୋମକୁ ଶାନ୍ତିରେେ ଟିକେ ପା ପାଠ ପଢିବ କିନ୍ତୁ ଏବେ ମା କହୁଚନ୍ତି ଯେ ମୁ- ଆ, ସେ ଗୋଟେ ଉପରେ ଗୋଟେ ଭ-ଘର କରିଚନ୍ତି। ସେମିତି ହଉ କଳେ ବଳେ କୌଶଳେ ସେ ଘର ଟିକେ ସମ୍ପୂର୍ଣ୍ଣ କରିବେ। ସେ କରିକିି ବା ପରେ ଗୋଟେ ଖଟର ବ୍ୟବସ୍ଥା କରିବେ। ଯାଉଥିରେ କି ତାଙ୍କ ହଁ। ଆଉ ତାଙ୍କ ଝିଅ ସେଠାରେ ଏକା ବସି ସେ ପାଠ ପଢିବେ କାରଣ ତାଙ୍କ ପଢାରେ ବହୁତୁ ଅସୁବିଧା ହଉଚି। ତ ଲୋକ ସଂଖ୍ୟା ଅଧିକ ଯାହା ହେଲେ ବଡ ପରିବାର। ଅବଶ୍ୟ ତାଙ୍କ ଅବଶ୍ୟ ନାଇଁ ନାଇଁ ନା ନା କିଛି କରୁନାହାନ୍ତି। ସିଏ ତାଙ୍କ କହିବା କଥା ଆମେ କହୁନୁ ତା କଥା କଣ ଯେ ନା ସିଏ ଯଦି ବ ସୁଚନ୍ତି ଆ ତାଙ୍କ ତଥା ବି ତାଙ୍କର କକ୍ଷକୁ କେଇ ଯାଉ ନାହାନ୍ତି। ଏବେ ଯୋଉ ଆମର ଅଛନ୍ତି ଯେ ନାନୀ ସରି ହଁ ହଁ ଆମ ବଡ ଅପା ଆଉ। ଅ ଅଫିସ ଯିଏ ଅଛନ୍ତି ସିଏ ଯେତବେଳେ ଯାଇକିଁ ବସ କରୁଚନ୍ତି କି କଥାବାର୍ତ୍ତା ହଉଚନ୍ତି ତାଙ୍କର ସେଆ ଅସ ଅସୁବିଧା ଯଦି ହଉଥିବ ସେ ପା ସେଇ ଉଦ୍ଦେଶ୍ୟରେ କହୁଥିବେ ମତେ ଯା ଲାଗୁଚି।
ଉଁ ଏ ଯୋଉ ବସିଥିଲା ଥରେ ନାହିଁ। ତ ସେମାନେ ଘର କେମିତି କରିବେ?
ଶୁଣ ଘର ସିଏ କହୁଚନ୍ତି ମୁଁ ଜାଣିନି। ମୁଁ ତ ଦାଦାଙ୍କ ପାଟିରୁ ଶୁଣିନି ଦାଦା ବି ସେଇ କଥାରେ କାଲି କିଛି କି କ କଥା କହିଲେ ନାହିଁ। ଆଉ ସିଏ କହୁଥାନ୍ତି ଏମତି ଜବରଦସ୍ତି ହବା ଟା ଠିକ ନୁହେଁ ହେଲା। ଯଦି ଶୁଣ ସମସ୍ତି କି ସବୁ କାମ କରି ଆସେ। କଣ ସମସ୍ତଙ୍କ ଅସ ନା ଦାଦା କିଛି କହିଲେନି। ଦାଦା ତାଙ୍କର ଏ ଦାଦା ସେ ସେ ବୋଉ ଉଦ୍ଦେଶ୍ୟରେ ନାହାନ୍ତି ଏବେ କରିବା ଉଦ୍ଦେଶ୍ୟରେ ନାହାନ୍ତି। ଦାଦା ଜାଣିଚନ୍ତି ଆର ପାଠ ପଢିବାର ବାଟ ଆଉ ସେଇଟା ନୁହେଁ।
ହୁଁ।
କାରଣ ପାଠ ଯିଏ ବ ଚାହିଁବ ଯୋଉଠି ଚାହିଁବ ଯେମିତି ଚାହିଁବ ପଢ଼ିପାରିବ। କାରଣ ସେମିତି କିଛି ଅସୁବିଧା ନାହିଁ। ଆପଣ ଚାହିଁଲେ ଏପଟ ଘରଟି ଫାଙ୍କା ଅଛି ସେ କହୁଚନ୍ତି ଯେ ଆଙ୍କର ଜାଲର ଅସୁବିଧା ରହୁଚି ସେଥିପାଇଁ ସେ ଘରେ ପଢେଇ ପାରୁନାହାନ୍ତି।
ଉଁ କଲେ ଏୟାରଟେଲ ନେଇ ଆସନ୍ତୁ।
ତାଙ୍କୁ ତ ସେଇ ସେଇଆଉକୁ କୁହାଗଲା ଯେ ଯଦି ତ ଆପଣ ଏମିତି ଅସୁବିଧା ହଉଚି ଯେ ଆପଣଙ୍କୁ ସବୁଆଡେ ଅସୁବିଧା ହଉଚି। କାଲି ମୁଁ ଏଇ ମନ୍ତବ୍ୟ ବି ଦେଇଚି। କି ଆପଣ ଅଲଗା ର ସିମ୍ ବ୍ୟବହାର କରନ୍ତୁ। ଯୋଉଠି ଯାଇ ଚାହିଁବେ ଯୋଉଁ ଯେମିତି ଚାହିଁବେ ସେଠୁ ଆ ପଢି ପାରିବେ। ଯଦି ପାଠ ପଡିବାର ଇଛା ଆଉ ନହେଲେ ଓ ଏମିତି ଯାହା କଲେ ବି ଯିଏ ପାଠ ନ ପଢିବ ତାକୁ କଣ କରାଯିବ।
ନାଉଁ ଖାଲି ଆକୁ ତାକୁ ସମସ୍ତଙ୍କି ଦୋଷ ଦେବା ଅପେକ୍ଷା ଥରେ ଦେଖନ୍ତୁ। ନିଜ ଝିଅ ସେ ଯୋଉ ସାଙ୍ଗ ମାନଙ୍କ ସହିତ ଯୋଉ ଏତେ ସମୟ ବିତଉଚନ୍ତି।
ହଁ ହଁ କିଛି ନାଇଁ ଦେଖନ୍ତୁ ମୁଁ କାଲି ଗୋଟେ ଦିନ ସ ଲକ୍ଷ୍ୟ କଲି ଯେତେବେଳେ ଆମେ ଡାକ୍ତରଖାନା ଯାଉଥିଲୁ। ଫୋନ୍ ଟି ତ ସୁଇଚ୍ ଅଫ୍ ହେଇଗଲା। କାହାର ମୋ ଝିଅଙ୍କର ସବ୍ ସୁଇଚ୍ ଅଫ୍ ହେଇଯାଇଥିଲା। ସେମିତି କି ରାତି ବାରଟା ବେଳେ ବି ମୋର କିଛି ପି ଏତେ ବି ଯେ ନ କୋଉଟା କହନ୍ତି ଜ-ଜରୁରୁୀ ନୁହେଁ ଯେ। ମୋର ସେ ସାଙ୍ଗକୁ ଫୋନ୍ କରିକି ମୁଁ କଣ କରୁଚି କଣ ନାହିଁ ଜଣେଇବି। ଏ ଭଲ ବାନ୍ଧବୀ ଜଣେ ବାନ୍ଧବୀ ଅଛନ୍ତି ସେ ବହୁତ ତାଙ୍କର ନିବିଡ।
ମତେ ମା-ମା ନିଜ ମା ଠାରୁ ବି ଅଧିକ ସେ ଭାବନ୍ତି।
ହଁ କରୁଚନ୍ତି ତାଙ୍କୁ ଜ ଜଣେଇବା ମୋର କିଛି ଆବଶ୍ୟକତା ତଥାପି ତାଙ୍କୁ ମୁଁ ଗାଡି ମଧ୍ୟରେ ପାଟି କଲି। ମୁଁ କଇଲି କିଛି ଆବଶ୍ୟକ ନାହିଁ ଫୋନ କରିବା। କଣ ସେ ଜାଣିକି କଣ କରି ପକେଇବ? ନା ଡାକ୍ତରଖାନା ଆସିପାରିବ ନା ତା ଦେଖା କରିପାରିବ। ବ ଆବ କିଛି କରିପାରିବନି ବା ସେ ଘରକୁ ଗଲେ ବି ସେ ଖବର ଦେଇ ହବ। ଆଉ ଯଦି ବି ପରୀକ୍ଷା ପାଇଁ କାଲି ପରୀକ୍ଷା ଆଜି ଥିଲା ତାଙ୍କର ପରୀକ୍ଷା ଗୋଟେ କଣ ଥିଲା। ଯାଇଥିଲେ ସ ସେ ବିଷୟରେ ବୁଝିବାକୁ ହୁଏ ତୁ ତ ଆଗରୁୁ ବୁଝିଥବୁ। ସେମତି ନୁହେଁ ଯେ ରାତି ବା ରା ଟାରେ ତ ଫୋନ କରି ବୁଝିବୁ ହେଲା। ଆଉ ଏମତି ଅଧୈୟ୍ଯ ନ ହୋଇ ମୁଁ ବି ମୁଁ ବି ସେ
ହୁଁ।
ହେଲା ଅଧୈର୍ଯ୍ୟ ନ ହେଇ ଚୁପଚାପ ବସ ତଥାପି ସେ ଫୋନ ବୋଧେ କରିଛନ୍ତି ସେ ଉଠେଇ ନାହାନ୍ତି ତାପରେ ସେଯଉ ସି
ରାତିରେ ବି ସେମିତି କଣ ଫୋନ ଉଠଉଛନ୍ତି।
ଉଠେଇଲେନି ଉଠେଇଲେନି ସେ ସାଙ୍ଗ ଉଠେଇଲେନି। ଆଉ ଇଏ ଚୁପ ହେଇ ତାପରେ ବସିଲେ ପାଟି କରିଥିବେ। ବସେ ସେ ଏମିତି ବି ଫୋନ କୁ ନିରବ କରି ଶୋଇଥିବେ।
ହୁଁ।
ହେଇଯିବ ଆଉ।
ହୁଁ।
ଆଉ ଏମିତି ହେଲେ ଆପଣ ନିଜେ ନଷ୍ଟ ହଉଚନ୍ତି ଅନ୍ୟମାନଙ୍କୁ ଦୋଷ ଦେଖ ଏମିତି ଗୋଟେ ପିଲା ତାଙ୍କର ଗୋଟେ ଯାରକା ରେ ଗୋଟେ ପିଲା ତା ସାଙ୍ଗେ ପଢୁଥିଲା। ତାଙ୍କ ଯେତେବେଳେ ପରୀକ୍ଷା ଫଳ ବାହାରିଲା ଆ ପରୀକ୍ଷା ଫଳ ନା ଦଶମ ପରୀକ୍ଷା ଫଳ ବାହାରିଲା। ତାଙ୍କ ମା ଆଜି ଆଙ୍କ ଦୋଷ ଦେଲେ। ସିଏ ବି କହିଲେ ଦୋଷ ତମର କାରଣ ପାଠ ପଢିଲାନି ସବୁବେଳେ ସାଙ୍ଗସାଥିରେ କାର କାମ କଲ। ଆ ସେ ଦୋଷ ଦେଲେ ଆଉ କିଛି ଏ ଆମ କିଛି ଅବଜେକ୍ସନ କରିବା କଥା ନୁହେଁ ମାନେ କହିବା କଥା ନୁହେଁ।
ମୋର ଫଳା ଫଳ ଯୋଉ କହିଲେନି ତା ମା ଦୋଷ ଦେଲେ ସେ ଝିଅ ଏବେ ପୁଅ ଧରିକି ବୁଲୁଛନ୍ତି ବୁଝୁଛନ୍ତି ନା? ସେ ଦୋଷ ଆକୁ ତାକୁ ଦବା ଅପେକ୍ଷା ଥରେ ନିଜ ଇଏ କୁ ଯାଇକି ଦେଖ। ତ କେମିତି ଆପଣଙ୍କ ଛୁଆ ମାନେ ଆପଣଙ୍କୁ ମାନେ ମାନେ ଜଣା ନ ଜଣେଇକି କୋଉ ଭଳି କୋଉ ଭଳି ବର୍ତ୍ତାଲାପ କରୁଛନ୍ତି।
ନା ନା ଆଉ ଗୋଟେ କଥା ମତେ ଲାଗେ ଯେ ଏଇଟା ହଉଛି କିଛିଟା ଗୋଟେ କର୍ମର ଫଳ ଥାଏ କଣ। ନା ଆପଣ ଯେତେବେଳେ ପର ଝିଅ ହଉ ପୁଅ ହଉ ବୋହୁ ହଉ ଆପଣ ଯେବେ କଥାରେ ଉଡଉଛନ୍ତି। ଆଉ ନିଶ୍ଚିନ୍ତ ଉଡିବେ ସେଇଟା ହଉଛି ମାନେ ଏଇଟା ଭଗବାନ ଆଗରୁ ଲେଖିଛନ୍ତି ଆଉ ମାନେ କହିଲେ କିଛି ହବନି।
ତାଙ୍କ ବାପାଙ୍କର କର୍ମ ଫଳ ଯୋଗୁଁ ସେମାନେ ସେମିତି ହେଇନାହାନ୍ତି ତାଙ୍କ ବାପା ବାପା ଆଉ ବାପାଙ୍କ ଅବସ୍ଥା ଯାହା ହେଇଥାଉ କିନ୍ତୁକର୍ମ ଫଳ ତ ଏତେ ଲୋକଙ୍କୁ ଏତେ ମାନେ ଜାଣ ଶୁଣିକି ତାଙ୍କର କହିବାର ଉଦ୍ଦେଶ୍ୟ ନଥାଏ ନା ତ ଏ ସବୁ ମା ମା ର ସବୁ ବୁଦ୍ଧ ମା ଚାହୁଁଛନ୍ତି ମୋ ଝିଅ ପୁଣି ପୁରା ଇଏ ହଉ କିନ୍ତୁ
ନା ଶୁଣନ୍ତୁ ଆମେ ଜାଣିଛୁ ଆମ ଆମ ପରିବାରରେ ମାନେ ନଅଟି ଝିଅ ନଅଟି ଝିଅ। ସମସ୍ତେ ସମାନ ହେଇପାରିବ କି ହେଇପାରିବାନି ତା ବୋଲି ନୁହେଁ ଯେ ମୁଁ ଆଉ ଆଉ ମାନେ ଜଣ ଆଉ ଜଣ ଦୋଷ ଦେଇପାରିବି।
ହୁଁ।
ଆ ଯୋଗୁ ସିଏ ହେଲାକା ଆମେ ତ ଏତେ କଣ ଅଛୁ ଆମେ ତ ଏମିତି ହଉନୁ। ଆମେ ତ ଏମିତି କଣ ମୋର ଜବାବ ଦଉନୁ ଦଉଚେ କି? ସେ କାଇଁ ଆଜି ମୁହଁ ଖୋଲୁଛି। ତମ କଥା କାଇଁ ମାନୁନି ଆମେ ପୁଣି ତମକୁ ସମ୍ମାନ ଦେଇ ଦେଇ ଏପର୍ଯ୍ୟନ୍ତ ବଡ ହେଇଚୁ ନା ନାଇଁ।
ହୁଁ
ଆଉ କଣ କହୁଛନ୍ତି କୁହନ୍ତୁ?
ନାଇଁ ସେଇ କଥା କହୁଥିଲି ମୁଁ ଶୁଣିଲି ତ ଆପଣଙ୍କ ଭଉଣି ଇଏ ମୁଁ ଟିକେ ଯାଇନି ଦେଖିବାକୁ ତାଙ୍କୁ ଟିକେ ଯିବି ଦେଖିବାକୁ ମୁଁ କ କହିଲି କଣ ହେଇଛି ଆଗେ ଭଲସେ ନ ଜାଣିଲେ କିଏ ପୁଣି ମତେ କହିକି ଅଲଗା ଦୋଷ ଦଉଥେବେ।
ହଁ ହଁ ଆଉ କିଛି ନାହି ଯିବେ ଦେଖିବେ ଆଉ କଣ ଆଉ ଇଏ। କିନ୍ତୁ ମୁଁ ଭାବି ମୁଁ କାଲି କି ଜାଣିଛି ଯେ ଆପଣ ଆସିନାହାନ୍ତି ବୋଲି। ତାପରେ ରାତିରେ ଯେତେବେଳେ ଯୋଉ ସକାଳେ ତ କହିଲି ଆଉ। ବୋଉ କହିଲା ହଁ ଆସୁଛନ୍ତି ତ ସେ କାଲି ରାତିରେ ଆସିଚିବା ଆଉ ତ ମତେ ଖୋଜୁଥିଲା ମୁଁ କହିଲି ମୁଁ ବି ଜାଣିନି କେତେବେଳେ ଆସିଛି କଣ କରିଛି।
ହୁଁ
ହଉଁ ମୁଁ ଡାିବାକୁ ଗଲି ଗାଁ ରେ ଯୋଉ ବର ଆସୁଥିଲା କାଇଁ ଦେଖିବାକୁ ପାଇଲିନି ତ କୋଉଠି ଶୋଇପଡ଼ିଛି ଗୋଟେ ଆଉ। ଅଧା କବାଟ ଖୋଲିଥିଲି । ଆଉ ମୁଁ ଜାଣ୍ ନି ଯେ ଆଉ ସେ ଅଛି ନ ଅଛି ଦେଖିନି ।
ରାତି ପାଇଁ କଣ ରୋଷେଇ ପାଇଁ ପ୍ରସ୍ତୁତ କଲେଣି ନା କର୍ ନ?
କଣ ଏଇ ଯୋଉ ବର୍ଷା ଲାଗି ରହିଛି ଆଉ କଣ କରିବା ମୁଁ କିଛି ଜାଣିପାରୁନି ।
ଦେଖିଆ କଣ କରିବା ନହେଲେ ସେଇ, କିଛି ନାହିଁ ରୁଟି ଡାଲମା କରି ଖାଇବା କଥା ଆଉ ।
ଆଛା । ତାହେଲେ ନା ଏଇଠି ଦେଖ, ଗୋଟେ ଜିନିଷ ତମେ ଯଦି ସମସ୍ତେ ମିଳିମିଶି ଗୋଟେ ତମର ବଡ ପରିବାର- ସମସ୍ତଙ୍କର ମନ ମତ୍ ମନକୁ ମାନିକି ଚଳିବା କଥା । ଅନ୍ୟକୁ କାହାକୁ ଦୋଷ ନଦେଇ- ହଁ ।
ଭୁଲ ଜିନିଷ ଆଉ- ।
ଆଉ କଣ କରିବା ଦେଖ? ଆମ୍- ଆମେ ସବୁ କିଛି ଆମେ ସବୁ ଜିନ୍ ଷକୁ ଚଅ ଉଛୁ ଆଗେ ଯେମ-୍ ଶଉଥିଲୁ କିନ୍ତୁ ଏବେ ପ୍ରତିବାଦ କରିବା ବାଧ୍ୟ ହଉଛୁ । ଯଦି କିଛି ବି କହୁଛେ ପ୍ରତିବାଦ କର୍- ନିହାତି କରିବୁ କ ସବୁବେଳେ ସହିବାଟା ଭଲ ନୁହେଁ ।
ଯୋଉଟା ଠିକ ସେଇଟା କୁହ । ଯୋଉଟା ଭୁଲ୍-
ହଁ କାହିଁକି? ହଁ ଅଁ ସଜଣେ ଭୁଲ ଥିବ ଆମେ ସଇଯିବୁ ।
ହଁ। ନ କରିକି ଯଦି କହିବୁ, ସେଟା ହଉଛି ଗୋଟେ ମୂର୍ଖର ପରିଚୟ ।
ହଁ ହଁ। ହଇ, ଯଦି ତମ ସମୟ ହେଲାଣି - ଆଉ ପୁଣି କେତେ ଲଗେଇବ ଆଉ, କଥା ହବା ଆଉ ।
କଣ କହିଲେ?
ମୁ ସମୟ ହେଲାଣି, ପୁଣି କେତେବେଳେ ଫାଙ୍କା ହେଇ ଲଗେଇବ ଆଉ ।
ଆଉ ବର୍ଷ ହଉଛି ଆପଣଙ୍କ ଆଡେ ନା ହଉନାହିଁ?
ଲାଗି ରହିଛି, ଜୋର ହଉଛି ଆଉ ।
ଆମର ଆଡେ ଟିକେ ଉଠେଇଛି ।
ନା ଉ ଉଠେଇଛି ହବ୍- ହଁ ହବ । ଚାରି ଓଳି ଲଗେଇଲାଣି । ହବ ଝରି ଲାଗି ରହିବ ଅଇନା ଦେଇଥିଲା ତିନି ତାରିଖରୁ ପାଞ୍ଚ୍ ତାରିଖ ବର୍ଷା, ସେ ଆଗରୁ ଟିକେ ହେଇଯାଉଛି ଆଉ ।
ଏ ରହୁଛି ଆଉ ।
ହଉ ହଉ ଧନ୍ୟବା